ହାଲୋ ହାଲୋ
ସୁଵିଲା ତତେ?
ହଁ ସୁବିଲା କହ କଣ କରୁଚୁ?
ହଁ ଆଉ କଣ ଘରେ ଅଛି? ଏମିତି ବସିକି ଫୋନ୍ ଦେଖୁଥିଲ ଆଉ କାମ କଣ।
ସେଇତ
ହଁ ଆଉ କଣ କଣ କାମ ଆମର। ଆମର ତ ସେଇ ଗୋଟାଏ କାମ।
ସେଇ ଖାଲି ଫୋନ୍ ଦେଖିବ ଟାଇମ୍ ପାସ୍ କରିବ।
ତଦବା ମାନେ ରାତିସାରା ଚେଇଁବୁ ସକାଳ ବେଳେ ନିଦଲାଗିବା। ତୁଟ ଟାଲି ନିଦ ଲାଗୁଛି।
ସେଇତ ଜମା ରାତି କେମିତି ଲାଗୁନି ସକାଳ ଚାରିଟା ପାଞ୍ଚଟା କି ଛଅଟା ହେଇଯିବ ନିଦ ଭାଙ୍ଗିବା। ଥାଉ ଗୋଟେ ଦିଟରେ ଉଠିବାକୁ ଗୋଟ ଦିଇଟାରେ ହିଁ ଉଠେ।
ହୁଁ ମୁଁ କେତେବେଳେ ଦିଟା ସାଢେ ଦିଟା ତିନିଟା ବେ ମାମା ଖାଲି ରାଗୁଥିବ, ଚିଡ଼ ଚିଡ ହଉଥିବ, ବାଡ଼େଇ ହଉଥିବ। ଶୋଇବି ନିଦ ଲାଗିଲାଣି, ସେ ଗୋଟେ ମୁଣ୍ଡ ଖରାପ କରୁଛି।
ମୋ ମା ମାଇଲେ। ଖାଲି କହୁଥିବା ଉଠୁ ଉଠୁ ପାଞ୍ଚ ମିନିଟ କି ଥରେ ଲେଖାଏ ସିଏ ଡାକୁଥିବ। ପୁଣି ପାଞ୍ଚ ମିନିଟ କି ଥରେ ଲେଖାଏ ସିଏ ମୁଁ ଶୁଣେନି ପୁଣି ଶୋଇପଡ଼େ।
ନିନ୍ଦ ଲାଗୁଛି ତ ଆଉ ଆଉ କିଛି ଦିନି ପରେ ତୁ ବାହା ତ ହେଇଯିବୁ। ଏଇନା ଯେତେ ଦିନି ଅଛନ୍ତି ଖାଇବୁ ଅଏସ୍ କରିବୁ ଶୋଇବୁ ଉଠିବୁ। ଫେଣି ବାହାସା ହେଇଗଲେ ସକାଳୁ ପାଞ୍ଚଟା ଚାରିଟାରୁ ଉଠିବାକୁ ପଡେ। ଠିକ୍ ନା ନା ଆଜ୍ଞା ଯେତି ଆଜ୍ଞା ଯେତିକି ଦିନି ଆମେ ଏଠାରେ ଅଛୁ ଖାଇ ପି ଅଏସ୍ କର ଶୋଇ ପଡ ସେଥିରେ କିଛି ନାହିଁ।
ହୁଁ। ଆଉ କମ୍ପ୍ୟୁଟର କ୍ଲାସ୍ ଯୋଉ ଯାଉଚୁ।
ହଁ କମ୍ପ୍ୟୁଟର ମୋର କମ୍ପ୍ୟୁଟର ସରିଲାଣି। ମୋର ପ୍ଲସ୍ ଟୁ ସଇଲା ମୁଁ କମ୍ପ୍ୟୁଟର ଗଲି। ମୋର ପ୍ଲସ୍ ଥ୍ରୀ ମୋର ପ୍ଲସ୍ ଟୁ ସଇଲା ମୁଁ କମ୍ପ୍ୟୁ ଏଇ ମାସ ଚାରି ମାସ ହେଇଗଲା ବୋଧେ ମୋର କମ୍ପ୍ୟୁଟର ସରିଲା। ମୁଁ ଯାଇଥିଲି କମ୍ପ୍ୟୁଟରକୁ ମାର୍ଚ୍ଚ ମାସରେ ଯାଇଥିଲି। ମାର୍ଚ୍ଚ ମାସରୁ ଏ ମାର୍ଚ୍ଚ ମାସ ହେଇଗଲାଣି
ମୁଁ ଏବେ ଯିବି ରଖିଦିଅ। ଜଏନ୍ କରିବି।
ନାଇ ବେ ମାନେ ତୋର ପ୍ଲସଟୁ ପରୀକ୍ଷା ସରିଯିବଣି କେବେ? ଆଛା ଅଇଖା ମାନେ ଏମାନେ କଣ ରେଡି? ଭାର ଜବଦକଲେ ତେଣୁ ସେଥିପାଇଁ କମ୍ପ୍ୟୁଟର ସରିଲାପରେ ତୁ ଗୋଟେ କାମ କରିବୁ ଲାପଟପ ଲାପଟପବି ଆଣିକି ଦେନି
ହଁ ହଁ ହଉ ମୁଁ ବାପାଙ୍କୁ କହିଚି। ବ ବହୁତ ଦିନ କମ୍ଫର୍ଟେବଲ ହେଲା ପରେ ମୋ ପାଇଁ ଲ ଆପଟପ୍ ଆଣିବ ଘରେ ଚଳେଇବା ପାଇଁ
ଓହୋ କଣ କହିଲୁ? ଚାରି ପାଞ୍ଚଟା ଲାପଟପ ଅଛି। ନେଇଯାଉନୁ ଗୋଟେ ମୁଁ ଗୋଟେ ସେଲ କରିଦଉଛି
ଦେଇଦବୁ ନହେଲେ ମତେ ମୁଁ ନେଇଯିବି ଗୋଟେ
ହଉ ହୁଁ ଦେଇ ଦେଖେ ଦେଇଦେବି ଗୋଟେ ଭଲ ଟେ
ହୁଁ
ହଉ ଏବେ ଗୋଟେ ମୁଁ କାର ବି କିଣିଛି ନା।
କଣ କହୁଛେ?
ମୁଁ ଗୋଟେ ଏବେ କାର କିଣିଛି।
ଓ ହୋ କୋଉ
ଏଇ ଫରାରୀ କିଣିଛି ଫରାରୀ।
ହୁଁ ହୁଁ। ଆଉ କାଇଁ ମିଠା ତ ଦେଇନ ଆମକୁ।
ନବ ଆଉ ଫରାରୀ ମୁଁ ଭାବିଲି କଣ କହିଲୁ ଫରାରୀ କିଣିମି। ମାନେ କିଣିନି କାଲି ଆମର ଅଛି ଆଣିବା ପାଇଁ। ମୁଁ ଭାବୁଛି ଡିଫେଣ୍ଡରଲ ଡିଫେଣ୍ଡର ବହୁତ୍ ଭଲ ହବ। ତଦେହରେ ଟିକେ ବସିବାପାଇଁ ଥିଲାକି ଡିଫେଣ୍ଡର।
ହଁ ଡିଫେଣ୍ଡରଟାବି ଭଲ ମୋର ବି ଦରକାର ଡିଫେଣ୍ଡର।
ସେଇଆ ଭାବୁଛି, ଡିପେଣ୍ଡର ଗୋଟେ ସେକେଣ୍ଡ ହାଣ୍ଡର ନେଇ ଆସିବି। ହ ଫାଷ୍ଟ ତ ଅଛି ଆଉ
ହୁଁ ହଉ ବାହାରୁ ଗୋଟେ କିଣିଛି ଆଉ
ହଉ ଘରେ ସବୁ ଶୋଇପଡିଲେଣି?
ହଁ ସମସ୍ତେ ଶୋଇପଡିଲେଣି ମୁଁ ଏକା ଚେଇଁଛି। କଣ ଦେଖୁଛୁ?
ମୁଁ ମାନେ ମୋ ପାଖରେ ଗୋଟେ ଡ୍ରଇଂ ଅଛି ନବୁ। ମାନ ଯ ଆଉ କଣ ଘ ମୁଁ ଏବେ ଯୋଉ ମାନେ କଣ କହିଲୁ ଘରେ ବସିି ବସି ବୋର ଲାଗୁଛି। ମୁଁ ଏ ଗୋଟେ ଡ୍ରଇଁ କରୁଛ କହନ୍ତି ହେଲା ହୁଁ ସେଇ ଟାଇପ ର କରୁଚୁ ବସିକି। ମୋ ପାଖରେ ମାନେ କଣ? ରୁ ମୁଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମହାନ୍ତି ମାନେ ସମସ୍ତଙ୍କର କ ମୁଁ ଘରଟା ସାରା ଫିଲପ କରି
ହୁଁ ତା ହେଲେ ତୁ ଡ୍ରଇଂ ଧିରେ କରୁଛୁ ନା।
ହଁ ଘରେ ବସି କଣ କରିବି କିଛି ତ ଗୋଟେ କରିବାକୁ ପଡିବନା। ହଁ ମୁଁ ସେମିତ ଡ୍ରଇଁ ଫ୍ରଇଁ କରେ। ଆମର କାମ
ତ ସେଇ ତ ସେଇ କାମ। ଭଲ ତୁ ଡ୍ରଇଂ କରୁ ବହୁତ ଭଲ।
ହଁ ସେଇଆ ଘରେ ବସି କଣ କରିବି, ବୋର ହଉଛି, ବସିକି ଡ୍ରଇଁ ଫ୍ରଇଁ କରିବା। ହ ସେମତି ବେଟର। ହଁ ବୋର ହବା ଅପେକ୍ଷା କିଛି ତ ଗୋଟେ କରିବ। ଇଏ ଭଲ ଲାଗିବ।
ହୁଁ ହଁ ତାହେଲେ ତତେ ନିଦ ଲାଗି ଫାଇ ମାରୁଛୁ।
ଆଉ ନଏଲେ ଯେତେବେଳେ ମୁଁ ଶୋଇଆ କୁ ଜିବି। ମତେ ନିଦ ଲାଗିବନି ମୁଁ ଏ ସବୁ କନଷ୍ଟାଣ୍ଡ ବସିକି ରିିଲ୍ସ ସ୍କଲ୍ର କରୁଥିବି। କଣ କରିବା ନିଦ ଅଇକା ଲାଗୁଛି ଆଉ ପାଞ୍ଚ ପୂର୍ବ ରୁ ନିଦ ଲାଗୁ ନଥିବ।
ହଁ। କଣ ଏବେ କରିବୁ କଲଜ ସରିଗଲାଣି ପରା।
ହୁଁ।
ମୁଁ ତୋର କଲେଜ ସରିଗଲାଣି।
ହଁ ମୋର ସରିଗଲାଣି।
ତ ତ ଏବେ କଣ ଜବ୍ କରିବୁ।
ହଁ ଯବ ଫବ ଦେଖୁଥିବୁ। ଏମିତି କିଛି ତ ନାହିଁ କରିବାର ଯବ ମତେ ବିଜନେସ କରିବାର ଇଛା ଅଛି। ଯବ ଫବ ଉପରେ ଏମିତି ଇଂଟ୍ରେଷ୍ଟ ନାହି। ଦେଖାଯାଉ ଘରେ କଣ କହୁଛନ୍ତି ମୋର ତ ସେମିତି କିଛି ଇଣ୍ଟ୍ରେଷ୍ଟ ନହିଁ କି। କଣ ଜବ କରିବି।
ହଁ ବିଜନେସ୍ କଲେ ବି ଭଲ।
ହୁଁ। ବିଜନେସ କଲେ କଣ କହିଲୁ ଟିକେ ପ୍ରଫିଟ ଅଛି ଜବ କଲେ କଣ କହିଲୁ। ଆ ତା ଇଶାରାରେ ନାଚିବାକୁ ପଡିବ ତ ସେଥିପାଇଁ ମୁଁ ଭାବିଲି ବିଜନେସ। କରିବ ନିଜ ଓନ ନିଜେ ଓନର ନିଜେ ସବୁ କି ଛି ସେଇବି ନିଜ କାମ କରିବା ସବୁଠୁ ବେଟର।
ହଁ ଅଁ। ଏଇଟା ହିଁ ଭଲ ହବ।
ହୁଁ। ତମର ବା ଗୋଟେ କୁକୁର ଆଣିଛ।
ହଁ ବାବା ଏବେ ଗୋଟେ କୁକୁର ଆଣିଛନ୍ତି।
କୋଉ କୁକୁର ଆଣିଛ।
ଏଇ ତମ ଯୋଉ ଆମର ‌। ମାନେ ଏମତି କଣ କହିଲୁ ବାହାରେ ରହୁଥିଲା ତ ଆଜି ତାକୁ ନେଇ ଆସିଲୁ। ରଖିବା ପାଇଁ।
ହଁ ଏଥରିକ ଆମ ଗାଁ ରାମନିଳା ହେଲେ ଆସିବୁନି ‌।
କୋଉ ଦିନ‌ ହଉଛିି।
ହଁ ହବ ଦୀପାବଳି ଟାଇମ ରେ ହବ।
ତାହେଲେ ହଉ ଯିବା ଆଉ।
ଆସିବୁ ରମନିଳା ଆମର ଯୋଉ। ଚାଲିଛି ସବୁ ରିଏଲସେଲ ଘରିକା ଚାଲିଛି।
ଓ ହୋ ତୋ ଗନି ଜେଜେ କୋଉ ରୋଲ କରୁଛି ହନୁମାନ।
ହଁ ସେ ହନୁମାନ ହୁଏ ବହୁତ ମାନେ। ଅମ‌ ଗାଁ ସମସ୍ତେ ରୋଲ କରନ୍ତି। ମାନେ ଆମର ପୂର୍ବରୁ ପୂର୍ବ ପୁରୁଷ ମାନେ ଯେତେବେଳେ ଥିଲେ। ମୋ ବା ମୋ ବଡ ବାପା ନାଇଁ ମୋ ବାପା ବଡ ବାପା ଜେଜ। ଯେତେବେଳେ ଥିଲେ ତ ସେମାନେ ଯେତେବେଳକୁ ରାମାଳିଳା କରୁଥିଲେ। ତ ତାଙ୍କଠୁ ଇନ୍ସପାୟାର ହେଇକି ଆମ ଭାଇ ମାନେ ଆସ୍ତେ ଆସ୍ତେ ଆସ୍ତେ ରାମନିଳା ସବୁ। କରି ଚାଲିଲେ। ଏଇ ସବୁ ଚାଲିଲା ଆଉ। ସମସ୍ତେ ଆସ୍ତେ ଆସ୍ତେ କଲେ ଶିଖିଲେ ନା ଆସ୍ତେ ଆସ୍ତେ ଥରେ ଦିଥର ଭୁଲ ହେଲା ତାପରେ ଯାଇକି ଏଇ ଆସ୍ତେ ଆସ୍ତେ ଗଲାଠୁ ହେଇଗଲା। କି ଶିଖିଗଲେ ସ୍ ଟିକେ ଟାଇମ ଲାଗ ଥିବ କିନ୍ତୁ ଆମ ଘରେ ମୋ ଭାଇ ମାନେ ସବୁ ଓ କରୁଛନ୍ତି ରିୟଲ ସିଏଲ୍ ଚାଲିଛି। ତ ସବୁ ରୋଲଗଆ କରାନ୍ତି।
ଯିବା ଏଥରକ ଦେଖିବାକୁ ଆଉ
ହଁ ପ ମାନେ ଭଲ କରନ୍ତି ସବୁ ଭଲ ଭଲ ଇଏ ଅଛନ୍ତି। ଭାଇ ମାନେ କହୁଥିଲେ ଡାଇଲଗ ମୁଁ ବି ତାଙ୍କର କେତେ ବେଳେ ଡାଇଲଗ ଲେଖିଦିଏ ମାନେ କଣ କହିଲୁ ସେ ସେ ଡାଇଲଗ୍ ନେଇକି ଆସିଥିବେ ମାନେ କହିବେ କି ଟିକେ ଲେଖିଦେ ଆମ ଡାଇଲଗ ଟା ମୁଁ ଲେଖିଥିଲି ତ ମୁଁ ଡାଇଲଗ ଲେଖିଦିଏ ହଁ ଏମିତି ସମସ୍ତଙ୍କ ଡାଇଲଗ ହଁ ମୋ ଭାଇ ମାନଙ୍କରେ ଲେଖିଛି କି କୋଉ କଣ ବହି ଅଛି ହବ ସବୁରୁୁ ରାମ ବନବାସ ଟା ଭଲ କରିଥିଲି ଇନ୍ଦ୍ରଜିତ ବଧ। ଭଲ କରିଥିଲେ। ମାନେ ଭଲ କରୁଛନ୍ତି ଯଦି ଲୋକ ହେଇଥିବେ ତ ମଜା ତ ଲାଗିବ ପରିବା ପାଇଁ
ହଁ ଭଲ ଲାଗିବନି।
ହଁ। ଲୋକ ହେଇଗଲେ ଟିକେ ମଜା ଲାଗିବ ଇଣ୍ଟରେଷ୍ଟ ଲାଗିବ ତାଙ୍କୁ କରିବା ପାଇଁ। ଆଉ ଘରେ ସବୁ ରହିପାରିବେ?
ହଁ ସମସ୍ତେ ଶୋଇବେ ସୋଇଲେନି ତମ୍
ହଁ ଆପଣଙ୍କର ତ ସବୁ ଶୋଇ ପଡିଛନ୍ତି କେତେ ବେଳୁ ଶୋଇଲେଣି ଖାଲି ମୁଁ ମୁଁ ହିଁ କେବଳ ଭୋଉଣୀ ମାନେ କେବଳ ବସି ଫୋନ୍ ଫୋନ୍ ଦେଖୁଛୁ। ନାଇ
ଆମ ଘରେ ବି ସେମିତି ସମସ୍ତେ ଶୋଇପଇଲେଣି ମୁଁ ଏକା ହିଁ ବସିଛି ଫୋନ ଦେଖୁଥିଲି। ଆଉ ତମ ବାପାଙ୍କ ଦେହ ଭଲ ଅଛି?
ହଁ, ମୋ ବାପାଙ୍କ ଦେହ ଭଲ ଅଛି। ତୋ ବାପାଙ୍କ ଦେହ?
ହଁ, ହଁ, ମୋ ବାପା ଙ୍କ ଦେହ ବି ଭଲ ଅଛି।
ତମର ହୋଲିରେ ଭଲ ଦୋଳ ପୂର୍ଣ୍ଣିମା ହୁଏ ନା?
ହଁ ଦୋଳ ବି ଏପଟେ ଆମର ବହୁତ୍ ଭଲ ହୁଏ।